ହୁଁ।
ଆଜ୍ଞା ନମସ୍କାର।
ଆଜ୍ଞା ଦିଦି ନମସ୍କାର କଣ କରୁଛନ୍ତି?
ଏଇ ବସିଛି ଆଉ। ଆପଣ କଣ କରୁଛନ୍ତି?
ନାଇଁ ମୋର ଏଇ ଆମର ଛତୁ ବେପାର ଚାଲିଛି ତ ମୁଁ ସେ ଛତୁରେ ପାଣି ଦଉଛି ଆଉ।
ହଁ ଏଇ ଯେ ସଟିଂ କାମ ଚାଲିଛି।
ଛତୁ ଛତୁ।
ଆ ଛତୁ ଚା
ସେ ହୁଁ ଛତୁ ଚାଷ ସେ ଲୁଣ ପାଣି ଟିକେ ପକଉଛି ଯୋଉ ଛତୁରେ ଆଉ।
ଓହୋ ତାହେଲେ ଏଥରକ ଆପଣ ଛତୁ ଚାଷ କରୁଛନ୍ତି?
ହୁଁ ଛତୁ ଚାଷ କରୁଛି।
ଓହଁ ମୁଁ ବି ଦି ତିନି ଜଣଙ୍କ ସହିତ ଏବେ କଥା ହଉଥିଲି ମଝୀରେ ସିଏ ବି କହୁଥିଲେ କି ଆମର ବି ଛତୁ ଚାଷ କରୁଛୁ ବୋଲି ତାହେଲେ ଛତୁ ଚାଷ ଏତେ ଚାହିଦା କଣ ପାଇଁ?
ମାନେ ଚାହିଦା ଏଇଥିପାଇଁ ଯେ ବର୍ଷା ଦିନ ଟା ବୁଝିଲେ ନା? ଆଉ ଛତୁଟା ବି ବହୁତ ଜଲ୍ଦି ଫୁଟି ଯାଉଛି। ଦଶ ପନ୍ଦର ଦିନରେ ଆଉ ଯଦି ତାକୁ ବଡ଼ ଆକାରରେ କରିବ ତାହେଲେ ମାର୍କେଟରେ ଯାଇକି ଭଲ ଭଲ ପଇସାରେ ବିକି ପାରିବ ତାକୁ ଆଉ ମାନେ ଯୋଉଟା ଦେଶୀ ଛତୁ କୁହାଯାଏ। ଆମର ବଟମ ଛତୁ ନୁହଁ ପୁରା ଫୁଲ ଛତୁ।
ଆପଣଙ୍କ କହିବା ଅର୍ଥ ହଉଛି ଯେ ମାନେ ଅଳ୍ପ ଦିନି ଭିତେରେ ଆମର ଏଇ ଯୋଉ ଛତୁଟି ଅ ମାନେ ଅଧିକ ଉତ୍ପାଦନ ହଉଛି ଯାହା ଫଳରେ ଆପଣ ଯାଇଁକି ବଜାରରେ ବିକ୍ରି କରି ଲାଭ ପାଇପାରୁଛନ୍ତି।
ଆଜ୍ଞା।
ଆଚ୍ଛା ଆପଣ କେତେ କଣ ମାନେ ଆଗରୁ କରିଥିଲେ ନା ଏଇଟା ପ୍ରଥମ ଥର?
ଆଜ୍ଞା?
ଆଗରୁ କେବେ କରିଥିଲେ ନା ଏଇଟା ପ୍ରଥମ ଥର?
ନାଇଁ ନାଇଁ ଆଗରୁ ଆମେ ଦୁଇଥର ଖଣ୍ଡେ କରିଛୁ କିନ୍ତୁ ଆଗରୁ ଆମେ ବଟମ ଛତୁ କରୁ ବୁଝିଲେ କି?
ହଁ।
ହୁଁ ବଟନ ଛତୁରେ ଟିକେ ମଞ୍ଜି ଫଞ୍ଜି ପଡ଼େ ତାର ଟିକେ କଷ୍ଟ ଟିକେ ଅଧିକା ଆସେ। କିନ୍ତୁ ଏଇ ଆମର ଦେଶୀ ଛତୁରେ ସିଏ ଲୁଣ ପାଣି ପକେଇକିରି କିଛି ଦିନ ଛାଡ଼ି ଦବୁ ସପ୍ତାହେ ଦି ସପ୍ତାହେ ଖଣ୍ଡେ। ତାପରେ ସେ ଅଟୋମେଟିକ୍ ଟିକେ ଟିକେ ଫୁଟିବାକୁ ଲାଗିବ ‌ଆଉ ବୁଝିଲେ?
ତାହଲେ ଭଲ ଜିନିଷ ଟେ କରିଛନ୍ତି ଆଉ ସେଇ ଯୋଉ ମାନେ ବଟମ ଛତୁ ଆଉ ଏ ଭିତରେ ପାର୍ଥକ୍ୟ ହଉଛିି ଯେ ବଟନ ଛତୁଟି ଟିକେ ହାଇବ୍ରିଡ ଯେମିତି ଆମର କୁହନ୍ତି ସମ୍ କରିକରଣ ଯେମତି ବଟମ ଛତୁଟି ହଉଛି
ଶଙ୍କରୀକରଉଁ ହଁ ତ ଦେଶୀ ଛତୁ ହଉଛି ଯେମତି ତ ଆଜ୍ଞା?
ବଟନ ଛତୁଟି ଯେମିତି ଆମର ହାଇବ୍ରିଡ଼ ଗଛ ହାଇବ୍ରିଡ଼ ସବୁ ଫଳ୍ ଫଳ ପନିପରିବା ଥାଏ। ସେମିତି ବଟମ ଛତୁଟି ହଉଛି ସେଇଭଳି ଭାବରେ।
ହୁଁ।
ଆଉ ଦେଶୀ ଛତୁ ଯୋଉଟା ଆମର ପ୍ରାକୃତିକ ଉପାୟରେ ଯୋଉଟା ସେଇଟା ହଉଛି ଦେଶୀ ଛତୁ ଆଉ କଣ?
ଆଜ୍ଞା ସେଇଟା ଗୋଟେ ହାଇବ୍ରିଡ ଜାତୀୟ ଖାଦ୍ୟ ଆଉ।
ହୁଁ ହଁ ହାଇବ୍ରିଡ ଆଉ ଆ ଭିତରେ ଯୋଉ ହାଇବ୍ରିଡ ଛତୁ ଆଉ ଦେଶୀ ଛତୁ ଭିତରେ ମାନେ ପାର୍ଥକ୍ୟ କଣ ଆପଣ ଯୋଉ ଚାଷ କରୁଛନ୍ତି ଆପଣଙ୍କୁ କଣ ଲାଗୁଛି ଆ ଭିତରେ କଣ ସାମଞ୍ଜସ୍ୟ ସେ ଅଛି ଅବା କଣ ପାର୍ଥକ୍ୟ ଅଛି?
ପାର୍ଥକ୍ୟ ଏହା କି ଆମର ଯୋଉ ହୁଁ। ହଁ ବଟମ ଛତୁ ଯୋଉଟା କୁହାଯାଏ ସେଟାକୁ ଆମେ ଟିକେ ମଞ୍ଜି ଦେଇକି ଟିକେ ଭଲ ଆକାରେ ତାର ଯତ୍ନ ନେଇକି ତାପରେ ସେ ଛତୁ ଟାକୁ ଫୁଟା ଯାଏ ବୁଝିଲେ କି? ଲୁଣ ପାଣି ଯାହା ଏତିକି ସବୁ ଔଷଧ ପତ୍ର ଯଦି ପଡିପାରେଏ ବୁଝିଲେ କି ସେଇଟାକୁ ଆମେ ପକେଇ ପାରିବୁ ଆଉ ଆମର ଏମିତି ଏ ଯେ ଯୋଉ ସାଧା ଛତୁ ଯୋଉ ଯୋଉ କୁହାଯାଏ ଫୁଲ ଛତୁ ସେଥିରେ ବାସ୍ କିଛି ନାଇଁ। କୁଟାକୁ ଓଦା କରି ରଖିଦିଅ। ଆମର ପକେଇ ଦିଅ ଲୁଣ ପାଣି।
ହୁଁ।
କିଛି ଦିନ ଛାଡ଼ିଦିଅ ସେ ଆପେ ଆପେ ଛତୁ ଫୁଟି ଆସିବ।
କିନ୍ତୁ ଭାଇ ଦେଖନ୍ତୁ ଆପଣ ତ ଏଇ କଥା କହିଲେ କିନ୍ତୁ ମୁଁ ଶୁଣିଥିଲି ଯେ ବତମ ଛତୁ ଟିକେ ଖାଇବାକୁ ଏତେ ସ୍ଵାଦିଷ୍ଟ ନୁହଁ କିନ୍ତୁ ଦେଶୀ ଛତୁ ଟି ପୁରା ଖାଇବାକୁ ବହୁତ ସ୍ଵାଦିଷ୍ଟ। ଆପଣ ତାକୁ ସୋରିଷ ମସଲା ଦେଇକି କରିପାରନ୍ତୁ ବା ଖାଲି ଭାଜିକି ତେଲରେ ଭା ଟିକେ ଲୁଣ ପକେଇକି ହଳଦୀ ପକେଇକି ଭାଜି କରନ୍ତୁ। ସେ ପୁରା ଅତ୍ୟନ୍ତ ସ୍ଵାଦିଷ୍ଟ ଆଉ ବଟମଛତୁ ତୁଳନା ରେ ଦେଶୀ ଛତୁରେ ବେଶୀ ପୋଷଣ ର ମାତ୍ରା ରହିଛି ବୁଝିପାରୁଛନ୍ତି ନା ନାଇଁ।
ହୁଁ।
ହୁଁ ତ ଏଇ ସବୁ ପାଇଁ ଦେଶୀ ଛତୁର ଚାହିଦା ଅଧିକ ଆଉ ଦେ ଦେଶି ଛତୁ ର ମୂଲ୍ୟ ବି ଅଧିକ।
ହୁଁ।
ଆଉ ତାହେଲେ ଆପଣ ଏବେ ଦେଶି ଛତୁ କରୁଛନ୍ତି କି ଚାହିଦା ବେଶି ଟିକେ।
ଶୁଭୁନି ଆପଣଙ୍କ କଥା କଣ କହୁଛନ୍ତି ଆପଣ।
ମୁଁ କହିଲି ଆପଣ ଆପଣ ତାହେଲେ ସେଥିପାଇଁ ଏବେ ବେଶୀ ଦେଶୀ ଛତୁର ମାନେ ଚାଷ କରୁଛନ୍ତି ଚାହିଦା ଅନୁଯାୟୀ।
ହୁଁ ଆମେ ଚାହୁଁଛୁ ବହୁତ୍ ଜଲଦି ଦେଶୀ ଦେଶୀ ଛତୁ ବହୁତ୍ ପ୍ରଚୁର ମାତ୍ରାରେ ଉତ୍ପାଦନ ହଉ ତ ଆମେ ସେ ନେଇକି ଆମେ ବଜାରରେ ବେପାର ବାଣିଜ୍ୟ କରିପାରିବା ବୁଝିଲେ କି।
ହୁଁ।
ଆପଣ ମାନେ ହିସାବ କରୁଛନ୍ତି ନା ଆପଣଙ୍କ ସହିତ ଦୁଇ ରୁ ତିନି ଜଣ ମିଶିକି କରୁଛନ୍ତି ନା କିଏ ଆପଣଙ୍କ ପରିବାର ସଦସ୍ୟ କିଏ ମିଶି ମାସ କରୁ
ମାନେ ପରିବାର ସଦସ୍ୟ ନୁହେଁ ଆମର ମାନେ ଆମ ସାଙ୍ଗ ପିଲା ମାନେ ଅଛନ୍ତି। ସିଏ ବି ଏମତି ଆମ ମୁ କାମରେ ଟିକେ ହାତ ବଟୁଛନ୍ତି ଆସିକି ସବୁ ଜିନିଷ କରୁଛନ୍ତି ଆଉ ଆମ ମା ସେଟା ନେଇକି ବି ସେ ବିକୁୁଛନ୍ତି ବୁଝିଲେ କି।
ହୁଁ।
ଏମିତି ସବୁ କାମ ଲାଗି ରହିଛି ଆଉ।
ଯୋଉ ମାନେ ଉଁ ପୂର୍ବବର୍ଷର ଯୋଉ ବୁଝିଲେ ଆପଣ କେତେ ରୁ କେତେ ଲାଭ ହେଇଥିଲା।
ଅ ବେଶି ମାନେ ଲାଭ ଦେଖିବାକୁ ଗଲେ ଆମର ବେପାର ଟୋଟାଲ ହେଇଥିଲା ମୁଁ ଖୋଲା କଥା କହୁଛି ଆପଣଙ୍କୁ ଶୁଣନ୍ତୁ ଆମ ଇନକମ ଟି ହେଇଥିଲା ଆମର କେତେ କହିଲେ? ହୁଁ ମାନେ ଏ ଚାରି ଲକ୍ଷ କି ପାଞ୍ଚ ଲକ୍ଷ ଭଳିଆ ଇନକମ ହେଇଥିଲା। ବୁଝିଲେ ନା ତା ଲାଭ ବାହାରିଥିଲା ତିନିିଲକ୍ଷ ଭଳିଆ।
ମାନେ ଆପଣଙ୍କର ତ ଇଏ ତିନିଶହ ଗୁଣ ରୁ ଅଧିକ ଲାଭ ହଉଛି।
ଆଜ୍ଞା ଛ ଛତୁ ଟା ଛ ତୁଟା ଆପଣ ଯୋଉ ଟାଇମ ରେ ବି ମାର୍କେଟରେ ବିକିବେ ସେଇ ଟାଇମରେ ବି ଛତୁ ଟା
ଆପଣ ଯୋଉ ଦେଖନ୍ତୁ ଆପଣ ଯଦି ବଟମ ଛତୁ କରୁଛନ୍ତି ହେଲେ ଯେକୌଣସି ସମୟରେ ମିଳିପାରିବ। ସବୁ ସମୟରେ ମିଳିପାରିବାନି ନା।
ଆଜ୍ଞା?
ଛତୁ ଚାଷ କଣ ସବୁ ସମୟରେ ମିଳିବ ଛତୁ ହଉଛି ଋତୁ ଅନୁଯାୟୀ ବର୍ଷା ଦିନରେ ହୁଏ। ବୁଝୁଛନ୍ତି ନା? ଯେତେବେଳେ ପ୍ରାକୃତିକ ଉପାୟରେ ଯେତେବେଳେ କୁଟା ଗୁଡିକ ପଚି ଯାଇଚି ତା ଭିତରେ କବକ ଜାତୀୟ ଯୋଉ ହୁଅନ୍ତି ତ ସେଇଟାକୁ ଆମେ ଛ ତୁ ବୋଲି କହୁ ବୁଝୁଛନ୍ତି ନା?
ଆଜ୍ଞା ଆପଣ ବୋଧେ ବୁଝିପାରୁନାହାନ୍ତି ଏ ଏବେ ଆମ ମାର୍କେଟ ରେ ଡିମାଣ୍ଡ ଚାଲିଛି ଏଇନା କି ଦେଶୀ ଛତୁ ବୁଝିଲେ କି ବଟମ ଛତୁ ଲୋକୋ ବହୁତ ଖାଇଲେଣି ଦେଶୀ ଛତୁ ଏବେ ଖୋଜୁଛନ୍ତି କି ଆପଣ ଯେଉଁ କହିଲେ ବହୁତ ପ୍ରଚୁର ମାତ୍ରାରେ ପ୍ରୋଟିନ୍ ତା ଦେହରେ ଅଛି ବହୁତ ସ୍ଵାଦିଷ୍ଟ ବି ଲାଗେ ଆଉ ବଟମ ଛତୁ ଯେତିକି ମାନେ କିଲୋ ହିସାବରେ ଯାଉଛି ତ ତିନିଶହ ସାଢେ ତିନିଶହ ହେଲା ବୁଝିଲେ କି? ଆମେ ଦେଶୀ ଛତୁକୁ ତ ବିକିପାରିବା ଚାରିଶହ ଚାରିଶହ କୋଡିଏ। ଏମିତି ବୁଝିପାରିଲେ ତା ଦେହରେ କେତେ ପରସେଣ୍ଟ ଲାଭ ବି ରହୁଛି ଆପଣ ଭାବନ୍ତୁ। ଯୋଉ ଜିନିଷ ଟା ଆମ ଅଧିକା କମ୍ ଥାଏ ମାର୍କେଟରେ ତା ଭ୍ୟଲୁଟା ଅଧିକା ଥାଏ।
ତାପରେ ବି ଦେଖନ୍ତୁ ଆ ପଣଙ୍କର ଯଦି ମାନେ ବଜାରଟି ଯଦି ଏତେ ଉନ୍ନତ ନହେଇଥିବ ତ ଆପଣ ମାନେ ଧର ଆପଣଙ୍କ ଅଞ୍ଚଳରେ ଏତେ ଧନୀ ଲୋକ ନଥିବେ ଯେମିତି କି ଗରିବ ଲୋକ ଥିବେ ସେମାନେ ତ ଏତେ ଟଙ୍କା ଦେଇକି ସେମାନେ କିଣିପାରିବେନି।
ହୁଁ ଆଜ୍ଞା।
ଯୋଉମାନେ ଗରିବ ଲୋକ ରହିଲେ ସେମାନେ ତ ଏତେ ଟଙ୍କା ଦେଇକି କିଣିପାରିବେନି ତ ଆପଣ ସେ ସବୁ କ୍ଷେତ୍ରରେ ନିଜକୁ ଯୋଉ ଉ ଯୋଉ ନିର୍ଦ୍ଦିଷ୍ଟ ମୂଲ୍ୟ ଯୋଉ ରଖୁଛନ୍ତି ଆପଣ ସେ କ୍ଷେତ୍ରରେ କେତେବେଳେ ବି କମେଇକି ଦେଇ ପାରୁଥିବେ ନା ଦିଅନ୍ତି ନାହିଁ?
ହୁଁ କମେଇକି ଆମେ ଦିଆଯାଏ ଯେ ଯେତିକି ମୁଁ ଯୋଉ କହିଲି ଆପଣଙ୍କୁ ଚାରିଶହ ଚାରିଶହ ବା ଚାରିଶହ କୋଡ଼ିଏ ଯୋଉଁ ମୁଁ କହୁଛି ଆମେ ସେଥିରେ ମାନେ ଯେତିକ ସବୁ ଥର କି ଗରିବ ଲୋକ ଆସ ଆସିବ କଣ କହିବ କଣ ମାଗି। ଆମେ ତାକୁ କୋଡିଏ ଟଙ୍କା କରିକି ମାନେ କୋଡିଏ ଟଙ୍କା କାଟିକି ଦଉ ବୁଝିଲେ। କୋଡିଏ ଟଙ୍କା ତିରିଶ ଟଙ୍କା ଏମିତି କାଟିକି ଦେଇଦବୁ ଆଉ।
ଦେଖନ୍ତୁ। ଆପଣ ଖାଲି ଚାରିଶହ କୋଡିଏ ବିକୁଛନ୍ତି ନା ଆଉ ଯେତିକ ସବୁ ବ୍ୟବସାୟୀ ମାନେ। ସେମାନେ ବି ଚାରିଶହ କୋଡ଼ିଏ ବିକୁଛନ୍ତି।
ହଁ ସେମାନେ ବି ଚାରିଶହ କୋଡ଼ିଏ ବିକୁଛନ୍ତି।
ନା ଆପଣଙ୍କୁ ଲାଗୁନି କି ଆପଣଙ୍କୁ ଲାଗୁନି କି। ଆପଣ ଟିକେ ଅଧିକ ଲାଭାଂଶ ରଖୁଛନ୍ତି ବୋଲି।
ହଁ ମୁଁ ତ ବହୁତ ଲାଭାଂଶ ହିଁ ରଖୁଛି।
ମାନେ ଖାଉଟି ମାନେ ଟିକେ। ଟିକେ ଅସୁବିଧାରେ ସମ୍ମୁଖୀନ ହଉନାହାନ୍ତି ଆପଣଙ୍କୁ ଲାଗୁନି ଯୋଉ। ବେପାରୀ ମାନେ ଯୋଉ ମନ ଇଚ୍ଛା ଯୋଉ ମ ମାନେ। ଆଉ ଯୋଉ ମୂଲ୍ୟାୟନ କରୁଛନ୍ତି ଯୋଉ ଛତୁକୁ ନେଇକି। ଆପଣଙ୍କୁ ଲାଗୁନି କି ଖାଉଟି ମାନେ କିଛି ୟା ଦେହରେ ହଇରାଣ ହେବେ ବୋଲି।
ହଇରାଣ କଣ ଏ ମୁଁ ଆପଣଙ୍କୁ ମୁଁ ଆପଣଙ୍କୁ କଣ କହିଲି କି। ମାର୍କେଟରେ ଯୋଉ ଜିନିଷ ର ଭ୍ୟାଲୁ ଅଧିକା। ସେଇ ଜିନିଷର ପ୍ରାଇସ୍ ଭାଲ୍ୟୁ ବି ଅଧିକା ବୁଝିପାରିଲେ।
ତ ମୁଁ ତ ଏବେ ଶୁଣୁଛି। କି ସମସ୍ତେ ଏବେ ଛ ଛତୁର ଚାହିଦା ଯେହେତୁ ବଢିଛି ତ ଲୋକମାନେ। ସେଇ ଅନୁସାରେ ଏବେ ଉତ୍ପାଦନ ବି କଲେଣି ଅଧିକ ବୁଝୁଛନ୍ତି ନ ନାଇ। ତା ମାନେ ଆମର ଯଦି ଉତ୍ପାଦନ ଅଧିକ ହେଇଯିବ ଚାହିଦା ବି କମିଯିବ।
ଆଜ୍ଞା।
ହଁ ଯୋଉଟା ସବୁଆଡେ ସୁଲଭ ମୂଲ୍ୟରେ ମିଳିଯିବ ବା ସର୍ବତ୍ର ସୁଲଭ ହେଇଯିବ ତ ସେଠି ଲୋକମାନେ ଆଉ ଏତେ ପଇସା ଦେଇକି ବି ନେବେନି। ଯେମିତି କି ଆମର ଆମ୍ବ ସିଜନରେ ଆମ୍ବ ବୁଝୁଛନ୍ତି ନା। ତ ଅଲଗା ସିଜନ ରେ ଯଦି ଆମ୍ବ କିଣିକି ଖାଇବା ଆମେ ତ ଆମକୁ ଅଧିକ ପଇସା ପଡି ଯାଉଛି। କିନ୍ତୁ ଛତୁ ଯେତେବେଳେ ଆମର ସମସ୍ତେ କରିବେ। ତ ସେଥିରେ ପଇସା ବି କମିଯିବ ତ ଆପଣଙ୍କୁ ଲାଗୁନି ଏବେ ଯୋଉ ସମସ୍ତେ କରୁଛନ୍ତି ଆପଣ କିଛିଟା ମାତ୍ରାରେ ଘାଟା ହେବେ ବୋଲି।
ନାଇଁ ଘାଟା ହବାର ସେମିତି କିଛି ନାଇଁ ବୁଝିଲେ ନା ଯଦି ସମସ୍ ତେ ହୁଁ--ହୁଁ ହୁଁ ଘାଟା ପାଖରୁ ଦିଟା ଜିନିଷ ବଞ୍ଚି ପାରିବ ଆଇଦର୍ ଦୋକାନ ଅଧିକା ନାଁ ଥିବ ଯେ ଅଧିକା ନାମ କରଣ ଦୋ ଦୋକାନ ଅଧିକ କରିଥିବ କି ହଁ ଭଲ ଜିନିଷ ଦଉ ଛନ୍ତି କମ ରେଟ ରେ ଦଉଛନ୍ତି ଟେ ଲୋକ ତା ଲୋକ ତା ପାଖକୁ ଯିବେ ବୁଝିଲେ କି।
ହୁଁ
ହ୍ୟାଲୋ
ମୁଁ କହିଲି ଆପଣଙ୍କ କହିବା ଅର୍ଥ ଯେ ଯୋଉ ମାନେ ଦୋକାନୀ ପ୍ରସିଦ୍ଧ ଲାଭ କରିଦେଇଛନ୍ତି।
ମୁଁ ନାଇଁ ନାଇଁ ମୁଁ କଥା ବୁଝିପାଇଲେନି ଦୋକାନୀ ଧର ଅଧିକା ଲାଭ କରୁ କି ଯାହା କରୁ ସେ ଯଦି ଅଧିକା ନାମ କମେଇଛନ୍ତି ବୁଝିଲେ। ଯଦି ସେ ମାର୍କେଟ ଅନୁସାରେ ଦଶ ଟଙ୍କା କମ ରେ ଦଉଛି ତାହେଲେ ଲୋ ଲୋକ କାହାକୁ ଯିବେ ମାର୍କେଟ ଅନୁସାରେ ଯିବେ ନା ଯ ଦଶ ଟଙ୍କା କମରେ ତାହା କତି କି ଯିବେ।
ଆପଣ ଏତ ମାନେ ଆପଣଙ୍କ କଥାରୁ ମତେ ଜଣା ପଡୁଛି ଆପଣ ଏକ ପୁରା ବ୍ୟବସାୟୀ ମନବୃତ୍ତି ର ବ୍ୟକ୍ତି ଆପଣ ବ୍ୟବସାୟରେ ସବୁ ଜ୍ଞାନ ଆହରଣ କରିସାରି ଚନ୍ତି। ଜାଣିକି ଖୁସି ଲାଗିଲା ବାଏ ରହୁ ଛି ମୋର ଟିକେ କାମ ପଡିଲା ରହୁଚି। ଆ ଅନ୍ୟ କେତେବେଳେ କଥା ହେବି ଆଉ।
ଆଜ୍ଞା ଆଜ୍ଞା।